ହ୍ୟାଲୋ
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କଣ କରୁଚ?
କଣ କରୁଚ?
ମୁଁ ଏଇ ବସିଛି ଆଉ ତମେ କଣ କରୁଛ?
ମୁଁ ଏଇ ବର୍ଷା ପାଗ ଟିକେ ଦେଇଛି ଥଣ୍ଡା ଥଣ୍ଡା ଲାଗୁଚି। ସେଥିପାଇଁ ଟିକେ ଶୋଇ ପଡିଛି ଆଉ।
ଓହୋ ତାସ ଖେଳ ହଉଛି ନା ଆଉ ତମର?
ହଁ ହଁ ତାସ ଖେଳ ହଉଛି। ଏବେ ହଉଥିଲା ସରିଲା ମୁଁ ଆସିକି ଟିକେ ଶୋଇଲି ଯେହେତୁ ପାଗଟା ଯେହତୁ କେବେ ଥଣ୍ଡା ଦେଇଛି। ମୁଁ ଟିକେ ଆସିକି ଶୋଇପଡିଲି ଆଉ ତମେ କଣ ଖାଇଲ ସନ୍ଧ୍ୟାରେ?
ମୁଁ ଏଇ ଟିକେ ଖାଇବି ନୁଡଲ୍ସ ଟିଆରି ଖାଇବି ଆଉ।
ଓହୋ ଆଚ୍ଛା ଠିକ ଅଛି ଯଦି ତମେ ନୁଡଲସ କରୁଛ ତାହେଲେ ମୁଁ ତମକୁ ଗୋଟେ ବଢିଆ ଟେଷ୍ଟି ରେସିପିର ରେସ ରେସିପିଟା କହୁଚି ବୁଝିଲ, ଟିକେ ଲଙ୍କା, ରସୁଣ ଛେଚିକି ମ୍ୟାଗି ବନେଇବ, ମ୍ୟାଗି ଯଦି ବନେଇବ ବନେଇବ ୟିପି ଯ ଦି ବନେଇବ ତାହେଲେ ବହୁତ ସ୍ଵାଦିଷ୍ଟ ଲାଗିବ ବୁଝିଲ।
ଓ ହଉ ତାହେଲେ ମୁଁ ତ ଭାବୁଥିଲି ରସୁଣ ଆଉ କଞ୍ଚାନଙ୍କା ପକେଇବି ବୋଲି। ହଉ ଦେଖିବା ତମେ କହୁଚ
ଅଛି ଯେହେତୁ ପାଗଟା ଟିକେ ଥଣ୍ଡା ଅଛି ତମେ ସେମିତି କରିକି ଖାଇଲେ ମଜାଦାର ଲାଗିବ ଖାଇବାକୁ।
ହଁ ହଁ ତମେ କହିଲ ଯେହେତୁ ମୁଁ ସେମିତି କରି ଖାଇବି ଆଉ।
ଆଉ ଟିକେ ପାଣି ଫାଣିଆ ଟାଇପର କହିଲି ମୁଁ ଖାଇଥିଲି ଯେହେତୁ ପାଗଟା ଥଣ୍ଡା ଅଛି ମୁଁ ଟିକେ ଚା ଆଉ ପକୁଡି ଖାଇଥିଲି। ପକୁଡିରେ ସବୁ ପ୍ରକାର ଜିନିଷ ପଡିକି ହେଇଥିଲା ବଢିଆ ଲାଗୁଥିଲା। ପକୁଡି ଆଉ ଚାହା ଖାଇଥିଲି, ବହୁତ ସ୍ଵାଦିଷ୍ଟ ଲାଗିଲା।
ଓହୋ।
ଆଉ ତୁମର ଦିନ କିପରି ଥିଲା?
ତମ ବୋଉ ପା ମତେ ଫୋନ କରି କହିଲେ କାଳେ ଭିଡିଓ କଲ
ହ ଠିକ ଅ ଛି ଯଦି ତୁମେ ଜାଣିଥିଲ ତେବେ ପୁଣି ତୁମେ ପୁଣି ମତେ ଜାଣି ସିଆଣି ହୋଇକି କାହିଁକି ପଚାରିଲ? ସେଥିପାଇଁ ମୁଁ ତମକୁ ମଜା ମଜାରେ ମିଛ କଥା କହିଲି।
ମିଛ କିହିନା ମିଛ କହିଲ ସେଥିପାଇଁ ମୁଁ ପଚାରିଲି। ନହଲେ କଁ କହିବ ଯେ ତେ ତମେ କହିଲ ନା ଗରମା ଗରମ ଥଣ୍ଡା ପାଗ ଗରମା ଗରମ ପକୁଡି ଖାଇଲି।
ଉତ୍ତର ଦେଲି ଯଦି ତମେ ଜାଣିଥିଲ ତେବେ ମତେ ତମେ କଣ ପାଇଁ ପୁଣି ଥରେ ପ୍ର-ପ୍ରଶ୍ନ କଲ? ତମ ପୁନର୍ବାର ପ୍ରଶ୍ନ ଦେଖି ମୁଁ ତମକୁ ସେଇ ପ୍ରକାର ଆନ ଉତ୍ତର ଦେଲି।
ଶୁଣ ଶୁଣ ତମ ଘର ପାଖରେ ଯୋଉ ତମ ତାସ ଖେଳିବାର ଯୋଉ ଭାୟା ନାହିଁ ସେ ଭାୟା ବହୁତ ଗୋଳାନ୍ତି ଜାଣିଚ? ଆମ ସହିତ ଖେଳୁଥିଲେ ସେଦିନ ଏତେ ଗୋଳେଇଲେ ଏତେ ଗୋଳେଇଲେ ଯେ ସୀମା ବାହାରେ ଗୋଳା ଗୋଳଉଛନ୍ତି, ଖାଲି ଆ ଖି ମାରି ଦଉଛନ୍ତି ସେମାନେ ଜାଣି ଦଉଛନ୍ତି ଖେଳ ନୋଉଟେଇ ଦଉଛନ୍ତି।
ଯଦି ତୁମେ ଗୋଳେଇବାର ତରିକା ଜାଣିଚ, ତେବେ ମୋ ଭାୟା କଣ ପାଇଁ ନ ଜାଣିଥିବ? ଯେହେତୁ ତୁମେ ବି
ତମ ଭାଇଆ ହେଲା ତମ ଭାଇଆ ହେଲା ମେନ୍ ହେଲା, ତମ ଭାଇଆ ଫାଷ୍ଟ ଗୋଳାନ୍ତି ବୁଝିଲ, ଆମେ ଗୋଳା ଗୋଳି ଆମର ନୀତି ନାହିଁ। କଁ କହୁଚ?
ମେନ ର ଅର୍ଥ କଣ ମୁଁ ବୁଝିପାରିଲିନି, ମୋତେ ଟିକେ ବୁଝେଇକି କୁହତ?
ସିଏ ହେଲା ପ୍ରଥମେ ଗୋଳାନ୍ତି।
ପ୍ରଥମେ ଗୋଳାନ୍ତି, କଣ ଗୋଳାନ୍ତି?
ଏଇ ଖେଳ ଗୋଳାନ୍ତି ତମେ ବୁଝି ପାରୁନ କି?
କୋଉ ଖେଳକୁ ସେ ଗୋଳାନ୍ତି? ଖେଳକୁ ତ ଗୋଳେଇ ହୁଅନି, ଏଇ ଯୋଉ ଡାଲି ଜାତୀୟ ଜିନିଷକୁୁ ଗୋଳେଇ ହବ, ପାଣି ଜାତୀୟ ଜିନିଷକୁ ଗୋଳେଇ ହବ। ଖରାବେଳେ ମୁଁ ଭାତ ଭାତ, ଫୁଟା ତରକାରୀ, ଫୁଟା ତରକାରୀ ମାନେ ସବୁ ପ୍ରକାର ପରିବା ପଡ଼ିକି ତେଲ ଆଉ ପଞ୍ଚ ଫୁଟଣ ଦିଆ ହେଇକି ସେଇଟାକୁ ପ୍ରସ୍ତୁତ କରା ଯାଏ ବୁଝିଲ, ସେଟାକୁ ଆଉ ତା ସହ ଗୋ ଟେ ଭଜା, ଆଉ ଦ ମୋ ଭଉଣୀ କରିଥିଲା ଦହିର କାଞ୍ଜି।
ଓହୋ। ଆଉ ତମକୁ ଡାଲମା ଭଲ ଲାଗେନା, ତମ ଡାଲମା ଭଲ ଲାଗେ ଡାଲମା?
ହଁ ଡାଲମାଟା ହେଉଛି ମୋର ପ୍ରିୟର ଖାଦ୍ୟ।
ତମେ ଜାଣିଛ ତମେ ଜାଣିଛ ଶୁଣ ଶୁଣ। ତମେ ଜାଣିଛ ଆଜି ମୋ ଭ ବଡ଼ ଭଉଣୀ ନୁହଁ ଡାଲମା ପାଇଁ ଖାଇବା ଖାଇଲାନି।
ଆଚ୍ଛା ତାଙ୍କୁ ଟିକେ ବୁଝେଇବ ଡାଲମା ପାଇଁ କଣ ଖାଇବା ଖାଇଲେନି ତାଙ୍କୁ ବୋଧେ ଡାଲମା ଟା ଭଲ ଲାଗୁଥିବ ସେଥିପାଇଁ ସେ ଆଜି ଯୋଉ ଖାଦ୍ୟ ହୋଇଥିବ ତାଙ୍କୁ ରୁଚି ନଥିବ ସେଥିପାଇଁ ସେ ଖାଦ୍ୟ ଟା ଗ୍ରହଣ କରେ
ହଁ ହଁ ତଥାପି ତ ସେ ଯାହା ହେଇଥିବ ସେ ଟିକେ ଖାଇଦବା କଥା ନା ଆଉ ସେ କହୁଛନ୍ତି ଜି ଜିଦି ଧରି ବସିଲେ ଯେ ମୋତେ ଡାଲମା ଦିଅ ଡାଲମା ଦିଅ।
ଖାଇବାରେ ବାଛ ବିଚାର କରିବା କଥା ନୁହଁ କିନ୍ତୁ ଯେହେତୁ ତାଙ୍କୁ ତାଙ୍କୁ ସେଇଟା ଭଲ ଲାଗୁନାହିଁ ସେଇଟା ତାଙ୍କ ମନର କଥା ସେଥିପାଇଁ ସେ ସେଇଟାକୁ ସେ ଖାଦ୍ୟଟାକୁ ଗ୍ରହଣ କଲେ ନାହିଁ ସେଥିପାଇଁ ଆମେ ତ ତାଙ୍କୁ ଆଉ ଯୁକ୍ତି କରି ପାରିବା ନାହିଁ ନା ତାଙ୍କ ସହ ସେଇଟା ତାଙ୍କ ମନ ଯେହେତୁ।
ଓହୋ ଆଚ୍ଛା ଆଚ୍ଛା ଆଉ ତମର ରାତ୍ରିର ଭୋଜନ କଣ ହଉଛି?
ରାତ୍ରି ଭୋଜନରେ ଆମର ଅ ବୋଧହୁଏ ଗରମ ଗରମ ପୁରି ଆଉ ତା ସହ ତରକାରୀ ହୋଇପାରେ। ମୁଁ ତ ଜାଣି ନାହିଁ ମମି ଯାହା ବନେଇବେ ମୁଁ ସେଇଟାକୁ ଖାଇଦେବି। ତମର ରାତ୍ର ଭୋଜନ କଣ ଆଜି?
ଆମର ରାତ୍ରିର ଭୋଜନ ହଉଛି ବୋଧେ ପରଟା ଆଉ କୋବି ଆଳୁ ଭଜା ବୋଧେ ହଉଛି।
କୋବିର ତ ଋତୁ ଚାଲିଗଲାଣି କିନ୍ତୁ ଏବେ ବି ତମେ କୋବି ଖାଉଛ। ବୋଧ ହୁଏ ଏବେ ତ ବଜାର ଆଉ କୋବି ମିଳୁନଥିବ ତମେ କୋଉଠୁ ଆଣିଲ ଚୋରି କରୁଛ ନା କଣ କାହା ବାଡିରୁ ଯାଇକି?
ହଁ ହଁ ଆମର ତ ମୁଁ ଚୋରି ପୋରି କରେ ନା। ହେଲେ ଆମ ଘର ପାଖରେ ଯିଏ ସେ ହେଲା କଣ କହିଲ ବିଦେଶୀ କୋବି ବିକୁଛନ୍ତି ତ ସେଇ ସେଥିପାଇଁ ତାଙ୍କର ହଉଥିଲା ତ ସେଥିପାଇଁ ଆମେ ଯାଇଥିଲୁ।
ଦେଶୀ କୋବି ମାନେ କଣ ବିଦେଶରୁ ଆସୁଛି ସେଟା ନା କଣ? ଆଦାନ ପ୍ରଦାନ ହଉଛି କି ବିଦେଶ ରୁ ଆମଦାନୀ ରପ୍ତାନି
ନାଇଁ ନାଇଁ ଏଥିରେ ବିଦେଶ। ଦଉନାହାନ୍ତି ସେଟା ବିଦେଶରୁୁ ମାନେ ମଞ୍ଜି ଟା ଆସିଥିଲା ନା ଯେହେତୁ ପକେଇକି ଆମର କରାହେଉଛି କୋବି ହେଇଥିଲା ସେଇ।
ବିଦେଶୀ ବିଦେଶୀରୁୁ ମଞ୍ଜି ଆସୁଛି। କୋଉଠୁ ଆସୁଛି ମାନେ ଜଳ ଜଳ ଭାଗରୁ ନା। ଶ ସ୍ଥଳ ଭାଗରୁ ନା କୋଉଠୁ ଆକାଶ ପଥେଇ ନା।
ସ୍ଥଳ ଭାଗରୁ। ସ୍ଥଳ ଭାଗରୁ ଆସୁଛି।
ସ୍ଥଳ ଭାଗରେ କୋଉ ଦେଶ ଟା ରହୁଛି କି ଆମର ବାହାର ଦେଶ।
ତମେ ତମେ ଜାଣିନହେଲେ ଆମର ଆସୁଛି ସିଆଡୁ।
ମୁଁ ତ ଜାଣିନି ବୋଲି ତ ତମ ଜାଣିବା ପାଇଁ ତ ତୁମକୁ ପଚା ପଚାରିଲେ କି କୋଉ ଦେଶରୁ ତମେ ମଞ୍ଜି ଆଣିକି କୋବି ଟା ପକାଇଲ।
ଆମର ବା ଆମ ଆମ ଦେଶଠାରୁ ଟିକେ ଦୂର ଦେଶରୁ। କି ପାଖରେ
ଆମ ଦେଶର ପାଖ ଦେଶ କୋଉ ଦେଶରୁ ତମେ ଆଣିଲ। ପୁଣି ସେଟା ସ୍ଥଳ ପଥରୁ ମୁଁ ତ କିଛି ବୁଝିପାରୁନାହିଁ। ନା ତମେ ଟିକେ ନହେଲେ ବୁଝିକି କୁହ ତମେ ନହେଲେ ବୁଝିକି କୁହ। ସ୍ଥଳ ଭାଗ ଓ ହୋ ଆଚ୍ଛା। ଆଚ୍ଛା ତମେ ବୋଧେ ଭାରତ ମାନଚିତ୍ର ପଢିଲା ବେଳେ ଭୁଲି ଯାଇଛ କି।
ଭୁଲି ଯାଇଛି ହଁଁ ହଁ।
ସେୟା ତମେ କୋଉ ଶ୍ରେଣୀ ପର୍ଯ୍ୟନ୍ତ ପଢିଛ କି ନା ଆଉ ପାଠ ପଢୁନ।
ହଁ ମୁଁ ମୁଁ ପା ଅଙ୍ଗନବାଡି ଫେଲ୍।
ଓ ସେଥିଲାଗି ଆଉ ଆଉ ଆଗକୁ ରଥଯାତ୍ ଯାତ୍ରା ଆସୁଛି ପୁରୀ ଯିବ କି ନାଇଁ?
ହଁ ପୁରୀରେ ତ ମାନେ ଯିବା ପାଇଁ ବହୁତ ଇଚ୍ଛା ହେଲେ ଏତେ ଭିଡ ଯେ ଆମେ ମାନେ ଏଇଠୁ ହିଁ ଦର୍ଶନ କରିଦବୁ। ତମେ ଯିବ? ଏଇ ଆମ ଘରୁ ହିଁ ଠାକୁରଙ୍କୁ ମୁଣ୍ଡିଆ ମାରିଦବୁ ବାସ ସଇଲା କଥା।
ଘରୁ ନୁହ ମୁଁ ତ ଭାବୁଥିଲି ଟେଲିଭିଜନ ଜରିଆରେ ଚଳଚିତ୍ର ମାଧ୍ୟମରେ ଯୋଉ ଆସିବ ଅ ସବୁ ନ୍ୟୁଜ ଚ୍ୟାନେଲ ରେ ଯୋଉ ଆସିବ ଠାକୁରଙ୍କ ମୂର୍ତ୍ତି ସବୁ ମୁଁ ସେଇ ଠୁ ଦେଖିକି ପ୍ରାର୍ଥନା କରିଦେବି ସମସ୍ତଙ୍କ ଲାଗି। ଆଉ ଆଜି କାଲିକା ଜ ଆଜି କାଲିକା ଦୁନିଆରେ ଆଉ ଯାଇକି ପୁରୀ ମାନେ ଯୋଉ ରଥ ଯାତ୍ରା ସମୟରେ ପୁରୀକୁ ଯାଇକି ଦର୍ଶନ କରିବା ଦର୍ଶନ କରିକି ଆସିବା ଅସମ୍ଭବ। ଆଗରୁ ଯାଇକି ଠାକୁରଙ୍କ ପାଖରେ ଆମେ ଠିଆ ହୋଇକି ଠାକୁରଙ୍କୁ ଦର୍ଶନ କରିକି ଆସି ପାରୁଥିଲେ କିନ୍ତୁ ଏ ବେ ତ ବହୁତ ଭିଡରେ ଚପାଚପି ହେଇଯିବା ଆଉ ଯିବା ମୁସ୍କିଲ।
ହଁ ସେଥିପ
ଆଚ୍ଛା ତମେ ତମେ ଯୋଉ ତମେ ରଥ ଥର ଅ ତିନିଟାଙ୍କ ରଥର ନାଁ ଜାଣିଛ?
ନାଇଁ ନାଇଁ ରଥର ତିନିଟା ରଥର ନାଁ ଜାଣିନି ତମେ ଜାଣିଚ ଯଦି କହୁନ।
ହଁ ମୁଁ ତ ଜାଣିଚି। ଜଗନ୍ନାଥଙ୍କର ନନ୍ଦୀଘୋଷ ଆଉ ବଳଭଦ୍ରଙ୍କର ତାଳ ଧ୍ୱଜ ଆଉ ମା ସୁଭଦ୍ରାଙ୍କର ହଉଚି ଦେବୀ ଦଳନ। ଆଉ ହଁ ଏଇ ସବୁ ଏଇ ସବୁ ତ। ଏଇ ସବୁ ସବୁ ତ ସାଧାରଣ ଜ୍ଞାନ ତମକୁ ବି ଜାଣିବା ନିହାତି ଦରକାର। ତ ଏଇ ସବୁ ସାଧାରଣ ଜ୍ଞାନ ବହିରୁ ପଢି ନବ।
ହଁ ତାଇ ନାଇଁ ତମେ ଏଇଟା କହିଲେ ମୋର ମନେ ପଡିଗଲା। ତମକୁ ଏମିତି କଲ୍ କରିକି ମୁ ସାଧାରଣ ଜ୍ଞାନ ପୁରାପୁରି ମାନେ ସବୁ ପାଇଯିବି ମୁଁ।
ହୁଁ ଏଇଗୁଡା ସବୁ ଜାଣିବା ନିହାତି ଜରୁରୀ।
ହଁ ଆଉ ତମକୁ ରାଗ ରା ଗ ଭଲ ଲାଗେ ଖାଇବା ପାଇଁ ନା ଏମତି ଖଟା ମିଠା ନା ମିଠା ଖାଲି କଣ ଏମତି ଖାଇବା ପାଇଁ ଭଲ ଲାଗେ?
ସେମିତି କିଛି ନାହିଁ। ମୋର ଇଚ୍ଛା ଉପରେ ନିର୍ଭର କରେ ମୋତେ ଯୋଉ ସମୟରେ ଇଚ୍ଛା ହୁଏ ମିଠା ଖାଇବା ଲାଗି ମୁଁ ସେଇ ସମୟରେ ମିଠା ଖାଏ। ଆଉ ଯୋଉ ସମୟରେ ଖଟା ରାଗ ଖାଇବାକୁ ଇଚ୍ଛା ହୁଏ ସେଇ ସମୟରେ ସେଇ ଖାଦ୍ୟ ଟାକୁ ଗ୍ରହଣ କରେ।
ମତେ ତ ଟିକେ ଅଧିକ ଚଟପଟା ଖାଦ୍ୟ ଟିକେ ମାନେ ମତେ ଭଲ ଲାଗେ ଖାଇବା ପାଇଁ।
ପ୍ରାୟତଃ ଲୋକଙ୍କୁ ଚଟପଟା ଖାଇବା ଭଲ ଲାଗେ ମତେ କିନ୍ତୁ ମିଠା ଜିନିଷ ବହୁତ ପସନ୍ଦ।
ଓହୋ।
ମିଠା ଜିନିଷ ଖାଇବାଟା ଦେହ ପାଇଁ ସୁସ୍ଥ ନୁହଁ ଅସୁସ୍ଥକର ଜିନିଷ ତଥାପି ବି ମତେ ବହୁତ ଭଲ ଲାଗେ। କିନ୍ତୁ ଚିନିଟା ଦେହ ପ୍ରତି ବହୁତ ଖରାପ। ସେଥିପାଇଁ ଆମେ ଗୁଡ ୟୁଜ କରିପାରିବା।
ଆଉ ତମ ସିଆଡ଼େ ପଣସ ଗଛ ଅଛି?
ପଣସ ହଁ ଆମ ଆମ ଘରେ ତ ଗୋଟାଏ ପଣସ ଗଛ ଅଛି କିନ୍ତୁ ଗଛଟି ବହୁତ ବଡ ହେଇଯାଉଛି ତା ଫଳ ମିଳୁନାହିଁ। ପଣସ ଗଛ ତ ବହୁତ କ୍ଵଚିତ ଦେଖିବାକୁ ମିଳୁଚି। ଆଉ ଯୋଉଠି ବି ଦେଖିବାକୁ ମିଳୁଛି ତାର ବହୁତ ଯ
ତମକୁ ପଣସ ତରକାରୀ ଖାଇବା ପାଇଁ ଭଲ ଲାଗେ?
ହଁ ମତେ କଞ୍ଚା ଥିବା ପଣସ ର ପଣସ କଠା ତରକାରୀ ଖାଇବାକୁ ଭଲ ଲାଗେ। ସେ ସମୟରେ ଚିଲି ପଣସ ପଣସ କଠା ତରକାରୀ ପଣସ କଠା କଷା ସେଇ ସମୟରେ ହିଁ ବହୁତ ବଢିଆ ଲାଗେ। ନହେଲେ ପାଚିଲା ପଣସକୁ କିଏ ବା ପଚାରେ। ତମ ଭଳିଆ ଲୋକମାନୋନ ପାଚିଲା ପଣସକୁ ପଚାରୁଥିବେ। ତମକୁ କୋଉଟା ପସନ୍ଦ?
ମତେ ତ କଞ୍ଚା ପଣସ ପସନ୍ଦ। ତମେ କେମିତି ଜାଣୁଚ ଯେ ମୋତେ ପାଚିଲା ପଣସ ମତେ ପାଚିଲା ପଣସ ପସନ୍ଦ ନୁହେଁ ନା ମତେ କଞ୍ଚା ହିଁ ପସନ୍ଦ।
ଆଛା ମୁଁ ତ ଶୁଣିଥିଲି ତମେ କାଳେ ପାଚିଲା ପଣସ ବହୁତ ଭଲ ପାଅ ତାକୁ ଜୁସ୍ କରିକି ପିଅ।
ହ ମୁଁ ପଣସ ଖାଏନି ବାକି ମୁଁ ପଣସ ମଞ୍ଜି ଟାକୁ ଭାଜିକି ପୋଡିକି ଖାଏ। ଆଉ ପଣସ ମଞ୍ଜିଟା ଚୁଲିରେ ଯଦି ପୋଡିବ ତାହେଲେ ବହୁତ ଟେଷ୍ଟି ଲାଗିବ।
ଛି ସେଇଟା ତ ମୁଁ ଜାଣିଚି କିନ୍ତୁ ମତେ କେହି ଜଣେ କହୁଥିଲା କି ତମକୁ ବହୁତ ପଣସ ର ଜୁସ୍ ପିଇବାକୁ ବହୁତ ଭଲ ଲାଗେ। ତମେ ଦିନେ ଏମିତି କରିଥିଲ କି ଗ୍ରାଇଣ୍ଡର ବଡ ଜାର ରେ ନେଇକି ତମେ ସବୁ ତକ ମ ପଣସ ଢାଳି ଦେଇକି ଜୁସ୍ କରିକି ଏକା ବାରରେ ତମେ ପିଇ ଦେଇଥିଲ।
ନାଇଁ ନାଇଁ ସେଟା ହେଲା ମିଛ କଥା ମୁଁ ପଣସ ଜୁସ୍ କରି ପିଏନି କେବେ ମୁଁ କେବଳ ମାନେ ଯଦି ପଣସ ଥାଏ ଯଦି
ବଡ ଦିଦି ଥିବେ ସେଟା ବୋଧେ ତମ ବଡ ଦିଦି ଥିବେ ନା କଣ? ମତେ କିନ୍ତୁ କେହି ଜଣେ କହୁଥିଲେ ଏମତି।
ବଡ଼ ଦିଦି ଯିଏ ସିଏ ହେଲା ପଣସ ଖାଇବା ପାଇଁ ତାଙ୍କୁ ଭାରି ପସନ୍ଦ ଲାଗେ ସେମାନେ ଯେତେବେଳେ ପଣସ ମାନେ ଥୁଆ ହେଇଥିବ ସେ କଇବ କଞ୍ଚା ଥାଉ ପାଚିଲା ଥାଉ ମତେ ଫାଳ କରି ସାଙ୍ଗେ ସାଙ୍ଗେ ଦେଇଦିଅ।
ଯା ପଣସ ଭଲ ଲାଗେ ପାଚିଗଲା ପରେ ପଣସ ର ଯୋଉ ମଞ୍ଜିଟା ବାହାରେ ସେଇ ମଞ୍ଜିଟା ହିଁ ଭଜା କରିକି ଖାଇଲେ ହଉ କିମ୍ବା ତରକାରୀରେ ପଡିଲେ କିମ୍ବା ତାକୁ ଚୁଲି ରେ ପୋଡିକି ଖାଇଲେ ବହୁତ ସ୍ଵାଦିଷ୍ଟ ଲାଗେ ମତେ।
ହଁ କଞ୍ଚା ପଣସ ମାନେ ସବୁ ମାନେ ପାଚିଲା ପଣସ ଯୋଉ ମଞ୍ଜି ଟା ତାକୁ ଚୁଲିରେ ପୋଡିଲେ ହିଁ ସେଟା ବୋହୁତ ସ୍ଵାଦିଷ୍ଟ ଲାଗେ।
ହଁ ସେଇଠିପାଇଁ ତ ସମସ୍ତେ ସେଇଟାକୁ ହିଁ ଭଲ ପାଆନ୍ତି।
ହଁ ଯଦି କଢେଇରେ ବି ଯଦି ସେମିତି ଭାଜିବ ପୁରା ବାଦାମ ଭଳିଆ ଲାଗିବ।
ଦେଖୁନ ଆଜି ପାଗ ଟା ବହୁତ ସୁନ୍ଦର ଦେଇଚି ୟା ସନ୍ଧ୍ୟା ବେଳଠୁ। କିନ୍ତୁ ଦିନ ସାରା ଗରମ ଥିଲା। ଖରା ଋତୁ ଯାଇ ସାରିଲା ପରେ ବି ଏବେ ଯାଏ ବର୍ଷା ଆସୁନି ଠିକ ସମୟରେ।
ହ
ବାପ ରେ ବାପ ଗଛ କୁ ଏତେ ପରିମାଣରେ କାଟୁଛନ୍ତି ଯେ
ଥିଲା।
ହଁ ଏତେ ଗରମରେ ତ ସମସ୍ତଙ୍କୁ ଅଂଶୁଘାତ ହିଁ ନହେଲେ ହେଇଯିବ ବର୍ଷା ଋତୁ ଆସିଲାଣି ତ ତଥାବିି ବି ବହୁତ ସାରା ଗରମ ହଉଚି ତ ଅଂଶୁଘାତ ହବାର ସମ୍ଭାବନା ବହୁତ ରହୁଚି। ସେଥିପାଇଁ ଦେଖି ଚାହିଁକି ରହୁଥିବ ଏବଂ ପାଣି ବହୁତ ମା ତ୍ରାରେ ପିଉଥିବ ନହେଲେ ବ ବଡି ଯଦି ଥିବ ତାହେଲେ ସରିଲା। ଝା ବେ
ଫୋନ୍ କର ମତେ।
ଟା ତିନି ଟି ଚାରି ଲିଟର ପାଣି